ହୁଁ
କଁ କରୁଚ ଏବେ?
ବର୍ଷା ହଉଚି ଶୋଇଚି କଁ କରିବି
ମୁଁ ବି ଶୋଇଚି ବ୍ଲାଙ୍କେଟ୍ ଘୋଡେଇକି
ମୁଁ ବି ସେମ୍ ସେମ୍। ହ୍ୟାଲୋ।
ହୁଁ ବର୍ଷା ତାପରେ ନେଟ୍ ୱାର୍କ ଗୋଟେ ପ୍ରୋବ୍ଲେମ୍
ହୁଁ
ଗରମ ଗରମ ଖାଇବାକୁ ଇଚ୍ଛା ହଉଚି।
ବର୍ଷା ପାଗରେ ତ ଗରମ ଗରମ ଖାୟା ପାଇଁ ହିଁ ଇଚ୍ଛା ହବ।
କଁ କଁ କରିବା ଆସେ ଛଣା ଛଣି ରେ?
ହେଁ
ଟିକେ ଦୂରୁକୁ ଆସେ କଥା ହବୁ।
ହଉ। ବର୍ଷା ହଉଚି ତ ନେଟ୍ ୱର୍କ ପ୍ରୋବ୍ଲେମ୍ ଯୋଉ
କହିଲି କଣ କଣ ଛଣାଛଣି ଆସେ?
ଛଣାଛଣି ପକୁଡି
ପକୁଡିର ରେସିପି କଇଲୁ
ପକୁଡିର ରେସିପି ଆଳୁକୁ ଛୋଟ ଛୋଟ କରି କାଟିଦବୁ
ହଁ ଆଳୁ ବି ପକାନ୍ତି କି ବାଲେଶ୍ୱର ପକୁଡିରେ?
ହଁ ହଁ ଆଳୁ ତ ପକୁଡ଼ି ତ ନା।
ଆଁ
ପକୁଡି ତ ଆଳୁରୁ ହିଁ ତିଆରି ହୁଏ।
ହେ ବେସଣରେ ପକୁଡି ତିଆରି ହୁଏ ଆଳୁରେ ଯୋଉଟା ସେଟା ଆଳୁ ଚପ୍ କୁହନ୍ତି।
ଆରେ ମୋ କଥା ତ ଶୁଣେ ଆଗେ ମୁଁ ଆମ ବାଲେଶ୍ଵର ପ ଟର ରେସିପି କହୁଚି ଶୁଣେ।
ହଁ।
ଆଳୁକୁ ଛୋଟ ଛୋଟ କରି କାଟିଦବୁ। ପିଆଜକୁ ଛୋଟ ଛୋଟ କରି କାଟି ଦେଇକି ପକେଇବୁ ଦେନ୍ ମେସ ବେସନ ପକେଇବୁ ଦେନ୍ ବେସନ ପକେଇଲା ପରେ ଲୁଣ ହଳଦୀ ଭୃଷୁଙ୍ଗ ପତ୍ର ଯୋଉ ଯୋଉ କଡି ପତା
ହଁ ହଁ
ହଁ ତାକୁ ପକେଇବୁ ପକେଇକି ତାକୁ ଟିକେ ମେଗ୍ନେସିୟମ୍ କରିଦବୁ ଦେଇକି ଦେନ୍ କଢେଇରେ ତେଲ ଗରମ କରିକି ଛଣା ଛ ଛାଣିବୁ ତାପରେ ଗରମ ଗରମ ଟିକେ କଞ୍ଚା ଲଙ୍କା ଫ୍ରାଏ କରିଦବୁ ଖାଇପାରିକି କି ଖାଇବୁ
ଆଉ ଗୋଟେ ଜାଣିଚୁ ମୁଁ ଓଆରେସ୍ ପିଇବି ଏଇ ରାତିରେ ଯୋଉ ଭାତ ବଳୁଛି ଆମେ କଣ କରୁଛେ ପଖାଳ କରୁଚେ ନ ଖାଇଲେ ଫୋପାଡି ଦଉଚେ କିନ୍ତୁ ଏଇ ଭାତରେ ବି ପକୁଡି ଟେଷ୍ଟି ଟେଷ୍ଟି ହେଇପାରିବ
ଭାତରେ କେମିତି
କେମିତି କହିଲୁ ଦେଖେ ଭାତ ଯୋଉ ପଖାଳର ଥିବ ସେଇଟା କଣ କରିବୁ ଭଲସେ ଚିପୁଡିକି ତାର ପାଣି ସବୁ କାଢିଦବୁ ହେଲା ଶୁଖିଲା ଭାତ ଯେମିତି ଥିବ ସେମିତି କରିଦବୁ ଚିପୁଡିକି ତାପରେ ସି କଞ୍ଚା ଆଳୁ ଦିଟା ସେଇ ଭିତରେ ପକେଇବୁ ଭାତ ଭିତରେ
ସିଜା ଆଳୁ
ହଁ ସିଝେଇକି ଆଳୁ ସେ ଚିପୁଡିଥିବୁ ଭାତ ସେ ଭାତରେ ପକେଇବୁ ତାପରେ କଞ୍ଚା ଲଙ୍କା ତାପରେ ବେସନ ଟିକେ ତାପରେ କର୍ନଫ୍ଲାୱାର ପ ପକେବୁ ଟିକେ କ୍ରିସ୍ପି ହବା ପାଇଁ ତାପରେ ଗାଜର ବିଟ୍ ତତେ ଯାହା ବି ଇଚ୍ଛା
ହୁଁ
ଟିକେ ଟିକେ ପକେଇବୁ ପୁରା ମାନେ ଆଉ ପାଣି ପକେଇବୁନୁ କଣ ପାଇଁ ମାନେ ଭାତ ପ ପକାଳ ନା ସେ ଭିତରେ ପାଣି ଥିବ
ଓ ହଁ
ଚକୁଡିବୁ ଭଲସେ ଯଦି ବହୁତ ଟାଣ ଲାଗୁଚି ଟିକେ ପାଣି ପକେଇବୁ ହେଲା ଚକୁଡ଼ିବୁ ଚକୁଡ଼ିବୁ ଭଲ ମାନେ ଗୋଟେ ଟ୍ୱେଣ୍ଟି ମିନିଟ୍ସ ଚକୁଡ଼ିବୁ କଣ ପାଇଁ କହିଲୁ ସେଇଟା ବହୁତ ନରମ ହବ ଆଉ ବହୁତୁ ଖାଇବାକୁ ଟେଷ୍ଟି ହବ ତାପରେ ସେଇଟା ସେଗୁଡ଼ା ପକେଇକି ଲୁଣ ମସଲା ଗୁଣ୍ଡ ତତେ ଯାହାବି ଇଚ୍ଛା ସ୍ଵାଦ ଅନୁସାରେ ରାଗ ଏଇଟା ପକେଇକି ଚକୁଡି ଦବୁ ତାପରେ ଫେ ଇମିନେଷ୍ଟ ପାଇଁ ଢାଙ୍କଣା ଦେଇକି ରଖିଦବୁ ତାପରେ ଯାଇକି ଛାଣିବୁ ଛାଣିଲେ ପୁ କ୍ରିସ୍ପି ଏମିତି କ୍ରିସ୍ପି ପକୋଡି ହବ ଆଉ ଭାତ ବି ନଷ୍ଟ ହବନି ତାପରେ ଆମା ଖା ଆମ ଖାଇବା ପାଇଁ ବି ଖାଇପାରିବା ବି ଆଉ ବର୍ଷା ପାଗରେ ବି ବହୁତ ମଜା ଲାଗିବ
ହୁଁ ବଢିଆ ରେସିପି ଟା କହିଲୁ ମୁଁ ସେଇଟା ଜାଣିନଥିଲି ମନ ପଢିଲେ ହୁଁ କେବେ ହଁ
ବନେଇକି ଦେଖିବ ହେଲା
ହଁ ଆଉ କଣ ବନେଇ ଆସେ ତତେ
ଆଉ କଣ କହିଲୁ ହୁଁ ଆଉ ଗୋଟେ ଆସେ ଏ ବ୍ରେଡ୍ ର ଅଲଗା ପ୍ରକାର ଚପ୍ ହେଲା ଆମର ଯେ ଦୋ କାନ ରେ ବିକ୍ରି ହଉଛି ସେମିତି ନୁହଁ
ହଁ
କେମିତି କହିଲୁ ଆଁ ଫାଷ୍ଟ ରୁ କଣ କରିବୁ ନା ମାଗି ମ୍ୟାଗି ପକୋଡା ମୁଁ କହୁଛି ମ୍ୟାଗି ଆଉ ବ୍ରେଡ୍ ହେଲା
ହଁ ହଁ
ମ୍ୟାଗି ପ୍ୟାକେଟ ଦିଟା ସିଝେଇବୁ ଆମେ ଯେମିତି କରୁ ମସଲା ପକେଇକି
ହଁ।
ହେଇଗଲା ଆଳୁ ଦିଟା ପକେଇକି ସିଝେଇବୁ। ମ୍ୟାଗି କୁ ଆଳୁକୁ ଉପରେ ଚକୁଟୁ ଦବୁ। ମସଲା କରିଦବୁ ହେଲା। ସେଇ ମସଲା କୁ ବ୍ରେଡ ଯୋଉ ଥିବ ଅ ରାଇଟ ରେ ସାଇଡ ରେ ବ୍ରାଉନ୍ ସାଇଡ
ହଁ ହଁ।
ସେଇ ବ୍ରାଉନ କୁ କାଟିକି କାଢିଦବୁ।
ହଁ।
କାଡି ଦେଲା ପରେ ସେ ହ୍ଵାଇଟ ବ୍ରେଡ କୁ ଏ ଏଇ ଏଇଟା ଯୋଉ ମସଲା କରିଥିବ ଆଳୁକୁ ମ୍ୟାଗି କୁ
ହୁଁ।
ସେଇଟା ହ୍ବାଇଟ ବ୍ରେଡ ରେ ଗୋଲ କରିକି ରଖିକି ତାକୁ ଗୋଲ କରିଦବୁ। ହେଲା ଆଉ ଯୋଉ ବ୍ରାଉନ ଟା କାଢିଥିବୁ ସେଟା ଗୁଣ୍ଡ ଗୁଣ୍ଡ ଗ୍ରାଇଣ୍ଡିଙ୍ଗ କରିଦେଇଥିବୁ ନା।
ହୁଁ।
ସେଇଥିରେ ଏ ସେଇଥିରେ ଏମିତି ଏମିତି ପକେଇକି ଇ ଇ ଗୁଣ୍ଡକୁ ସବୁକେ ହ୍ଇଟ୍ ବ୍ରେଡ କୁ ଲଗେଇକି ଛାଣିବୁ।
ଆଛା।
ସେଇଟା ବି ହବ ଗୋଟେ ରେସିପି।
ସୁଜୁନା ଛୁଇଁ ଆମେ ଖାଉଛେ ତା ପତ୍ର ବଡା କେବେ ଖାଇଛୁ।
କଣ?
ସୁୂଜୁ ନା ଯୋଉ ଛୁଇ ଆମେ ତ ଖାଉନା।
ହଁ ସେ ପତ୍ରର ପକୋଡା ବି ମୁଁ ଖାଇଛି ବନେଇଛି ବି।
ହଁ ହଁ ତା ପକୋଡା ବି ବହୁତ ଟେଷ୍ଟି ଲାଗେ।
ହଁ ଆଉ ଏଇଟ ଏ ବି କଖାରୁ ଫୁଲର ବି।
ହଁ କଖାରୁ ଫୁଲରେ ବି ତ ଆଉ ଟିକେ ଯୋଉ ଚାଉଳ ଗୁଣ୍ଡ ପକେଇଲେ ସେଇଟା ଟିକେ ବହୁତ କ୍ରିସପି ହୁଏ ସେଇଥିପାଇଁ ବଢିଆ ଲାଗେ ସେଟା ଖାଇବା ପାଇଁ ଗରମ ଗରମ ହୁଁ।
କେତେ ଆଇଟମ ଅଛି କ୍ରେଭିଭିଙ୍ଗ ହଉଛି।
ହଁ।
କେତେ ଏମିତି ଜିନିଷ ଅଛି ତାପରେ। ଗରମ ପାଗରେ ଆମେ ଚା ନ ପିଇକି ମାନେ ଚା ପରିକା ଚା ପତି ନ ପକେଇକି ଆଉ ସବୁ ଇନଗ୍ରିଡିଏଣ୍ଟ ପକେଇକି ପିଇଲେ ଦେହ ପାଇଁ ବି ଭଲ।
ହୁଁ ହୁଁ।
ହଁ ମଜ୍ଜା ବିି ଲାଗିବ।
ଆ ଲ ଆଛି ଆଉ। ଆଉ କଣ ବର୍ଷା ପାଗ ତ ଏଇ ସବୁ ଖାଇବା ପାଇଁ ଇଚ୍ଛା ହୁଏ ଆଉ।
ବନେଇକି ଖାଉନ।
ଖାଇବି।
ଅ ରଥଯାତ୍ରା ବୁଲି ଯିବ।
ହୁଁ।
ଆଡଭନ୍ସ ହେପିବଡେ।
ଥ୍ୟାଙ୍କୟୁ।
କଣ ବାର୍ଥଡେ ପ୍ଲାନିଂ କଣ?
ବର୍ଥଡେ ପ୍ଲାନିଂ ବାକି ସେମିତି କିଛି ନାହିଁ। ସାଙ୍ଗ ମାନଙ୍କୁ ଟିକେ ଆଉ ଟିକେ ବୁଲି ଯିବୁ ଟିକେ ଭାବିଛି। ଏମିତି ଛୁଟିଆ ମୋଟିଆ ସେଲିବ୍ରେସନ। ବୁଲି ଯିବୁ ଆମେ। ଡିସାଇଡ୍ କରିଛୁ ଜୟଦେବ ବାଟିକା ସେଠି ଗୋଟେ ବଢିଆ ପ୍ଲେସ୍ ଟେ ଅଛି ଅରଣା ଯହା ଝରଣା ହାରିକା ବି ଅଛି ବି ପାର୍କ ଟାଇପ୍ ରେ ବି ସେଇଟା।
ସେଇଠି ଫିଲ୍ମ ସୁଟିଂ ଗୁଡା ବି ହୁଏ ନା ମୁ
ହଁ ହଁ ଫିଲିମ୍ ସୁଟିଂ ବି ହୁଏ। ତାପରେ ପିଲାମାନେ ବି ବୋହୁତ୍ ମାନେ ବୁଲିବା ପାଇଁ ବି ଯାଆନ୍ତି ଛୋଟ ପିଲା ବି ମାନେ ଝରଣା ଟାଇପ୍ ର ନା ପାର୍କ ଟାଇପ୍ ର ଏକ ସମସ୍ତେ ବୁଲିବା ପାଇଁ ଯଆନ୍ତି। ଫିଲିମ୍ ସୁଟିଂ ବି ହୁଏ ସଙ୍ଗ ସୁଟିଂ ହୁଏ।
ହଁ।
ସେଇଠି ସେଇ ଭାବିଛି ସେଥିପାଇଁ ବୁଲିଯିବୁ ଏଥର ସେଇଠି ଆଉ ତମକୁ ମୋ ବର୍ଡେରେ ଇନଭାଇଟ ରହିଲା ଆସିବ ତୁମେ।
ହଁ ହଁ ଆସିବି।
ହୁଁ। ଆଉ ତମେ ବୁଲିଯିବ ଜୟତେ ବିହାର।
ଜୟଦେବ ବିହାର ନା ଜୟଦେବ ବାଟିକା?
ହଁ ଜୟଦେବ ବାଟିକା।
ହଁ ଜୟଦବିହାରରୂ ଆମେ ଲେଫ୍ଟ ସାଇଡ୍ କୁ ଗଲେ ଇସ୍କନ ମନ୍ଦିର
ହଁ ନୟାପଲ୍ଲୀ ଇସ୍କନ ମନ୍ଦିର ଯୋଉ ଦେଇକି ଯିବା ପାଇଁ, ହଁ ହଁ।
ଇସ୍କଲ ମନ୍ଦିର ଯାଇଛ?
ନାଇଁ ଇସ୍କନ ମନ୍ଦିର ଯିବା ପାଇଁ ମତେ ବୋହୁତ୍ ଇଛା ଜାଣିଛ। କିନ୍ତୁ ମାନେ ଶୁବିଦା
ଏ ଯିବା ବର୍ଥଡେ ଦିନ ଯିବା।
ବଡେ ଦିନ ଯିବା।
ହଁ ସେଇଠୁ ଇସ୍କନ ମନ୍ଦିର ଓହ୍ଲାଇଦବା ତୁ ତମେ କଣ କରିବ ନା ଯାଇ କି ଦର୍ଶନ କରିବ କିଛି ବି କରିଦବ ତାପରେ ସେଇଠୁ ଆମେ ଆଉଥରେ ଅଟୋ କି ବସ୍ ଧରିକି ଜୟଦେବ ଭାଟିକା ପଳେଇବା।
ହୁଁ ହୁ ମତେ ଇସ୍କନ ଯିବା ପାଇଁ ବୋହୁତ୍ ମାନେ ଇଚ୍ଛା ମାନେ ସେଠି ମାନେ ଏତେ ସୁନ୍ଦର ପ୍ଲେସ୍ ଟେ ମାନେ ଶାନ୍ତି ଲାଗେ ବୋହୁତ୍।
ମୁଁ ବି ଯାଇଥିଲି ଯେ ମୁଁ ଗଲାବେଳକୁ ଗେଟ୍ ବନ୍ଦ ଥିଲା। ମୁଁ ଗେଟ୍ ବାହାରେ ଫଟୋ ଉଠେଇକି ପଳେଇ ଆସିଲି।
ଆଚ୍ଛା। କାହା ସହିତ ଯାଇଥିଲ ବାପା ମାମା ସାଙ୍ଗରେ?
ଉଁ ନା ନା ସାଙ୍ଗ ମାନଙ୍କ ସହିତ।
ଆଚ୍ଛା। ବଢିଆ ଲାଗେ ଯ-ମାନେ ଇସ୍କନ ଟା।
ଏଇଠି ପ୍ରାୟ ମନ୍ଦିର ଅଛି, ସବୁ ଭଲ ଲାଗେ। ଆଉ ବିନ୍ଦୁ ସାଗର ଯାଇଛ?
ନାଇଁ ନାଇଁ ବିନ୍ଦୁସାଗର ଯାଇନି।
ସେଇଠି ବି ବୋହୁତ୍ ଭଲ ଲାଗେ। ସେଇଠି ବି ବୋହୁତ୍ ଭଲ ଲାଗେ ଲିଙ୍ଗରାଜ ମନ୍ଦିର ଅଛି। ପାଣି ଜାଗା ମାନେ ଗୋଟେ
ମାନେ ଯେତିକି ଇଚ୍ଛା ମତେ ଯିବା ପାଇଁ, ମାନେ ମୁଁ ସେତିକି ଯାଇ ବିି ପାରୁନ୍ହାଇଁ।
ହେଲା ତାପରେ ସେଇଟା ଗୋଟେ ଗଲା ତାପରେ ଆମର ରାମଦେବ ବାବା ମନ୍ଦିର ଅଛି କୋଉଠି କଇଲ? ଆମର କଟକ କଟ ତ,, ଭୁବୁନେଶ୍ୱର ମଝିରେ।
ଓ ହ୍ୱାଇଟ ହଁ ଯୋଉ ହ୍ୱାଇଟ ହ୍ଵାଇଟ କଲର୍ ର ମନ୍ଦିର ନା?
ହଁଅଁ।
ହଁ ମୁଁ ଶୁଣିଛି ବାକି ଯାଇ ନାହିଁ।
ସେଇଟି ବି ବୋହୁତ ଭଲ ଅଛି।
ହୁଁ ହୁଁ। ତାହେଲେ ନେକ୍ସଟ ଟାଇମ୍ ଏମ୍ତି ବି ବୁଲିଯିବା ଆଉ।
ହଁ ପ୍ଲାନ୍ କର ମାସୁକୁ ଥରେ।
ହୋଉ ହୋଉ।
ଉଁ ହୋ।
ଆଉ କଣ ଖାଇଲ? କଁ ଖାଇଥିଲ?
ମୁଁ ଖାଇଥିଲି ଭାତ ଚିକେନ ସ୍କିନ୍ ଆଉ ଆଳୁ ତର୍କାରୀ।
ଉଁ
ଆଉ ଭେଣ୍ଡି ଭଜା ଆଉ ବାଇଗଣ, ଆଳୁ, ଟମା ଟ ଘାଣ୍ଟ ତର୍କାରୀ। ତମେ?
ଚିକେନ୍ ସ୍କିନ୍ କେମିତି ବନାନ୍ତି?
ହଁ- ଦଶ୍ ମିନ୍ଟି ହେଇଗଲା ସେଇ କଥା ଆମେ କାଲି କଥା ହବା।
ଓକେ ଓକେ।
ହିଁଇ କାଟୁଚି?
ହୋଉ ହୋଉ ରଖିଦିଅ। ହଉ।